ହଁ ମ୍ୟାଡାମ କେମିତି ଅଛନ୍ତି? ନମସ୍କାର ହଁ ଭଲ ଅଛି। ଆଉ ଆପଣ
ହଁ ମୁଁ ବି ଭଲ ଅଛି ଆଉ, ଆଉ ଖରା କେମିତି ହଉଛି ଆପଣଙ୍କ ଆଡେ
ଖରା ଆ କାହିଁକି ପଚାରୁଛନ୍ତି ଆମେ କାହିଁକି କେମିତି ଅଛୁ ଖରାରେ ବୋଲି ଆମର ପଶ୍ଚିମ ଓଡିଶାର ଖରା କଣ ଜାଣିନାହାନ୍ତି କୋଉ ରେଟ୍ ର ହୁଏ
ହଁ ମାନେ ଓଡିଶାରେ ତ ସେଇଟା ସବୁଠୁ ଅଧିକ ଖରା ହଉଛି ସେ
ହଁ ହଁ ହଁ ମାନେ ଏପଟେ କଣ ହଉଛି କହିଲେ ମାନେ ମରୁଡି ଏରିଆ ଭଳିଆ ଫିଲ୍ ହଉଛି କିନ୍ତୁ ମରୁଡି ତ ନୁହଁ କିନ୍ତୁ ଖରା ଟା ଟିକେ ବହୁତ୍ ଅଧିକ
ହୁଁ ଖରାର ପ୍ରକୋପ ଟିକେ ହଁ ଲଣ୍ଡା ପାହାଡ ପୁଣି ଗଛପତ୍ର ଏତେ ଏତେ ନାହିଁ ସେମିତିରେ ଆପଣ ମାନଙ୍କୁ ବହୁତ ଖରାର ଇଏ କରିବାକୁ ପଡୁଥିବ ଆଉ
ହଁ ହଁ ପରା ହଉଛି ଟିକେ ମାନେ ଆଉ ତାପରେ କଣ ହଉଛି କହିଲେ ସେପଟେ ମନସୁନ ମାନେ ମୌସୁମୀ ଟା ବି ଟିକେ ଲେଟ ରେ ଆସୁଛି। ସେଥିପାଇଁ ଟିକେ ଖରା ଟା ଅଧିକ ଦିନ ରହୁଛି ଆଉ। ହୁଁ ହୁଁ ଆଉ କେମିତି କଣ ନାମ ମୁଁ ଏବେ ଖାଇନି ଟିକେ ସକାଳୁ ଦହିବରା ଟିକେ ଜଳଖିଆରେ ଦହିବରା ଖାଇଥିଲି ଆଉ ଆପଣ
ଆଚ୍ଛା ଆପଣଙ୍କର ସେପଟେ ଦହିବରା ଫେମସ୍ କି?
ନାଇଁ ସେମିତି ନୁହଁ ଦେଖନ୍ତୁ ଆଜିିକାଲି ଦହିବରା ଗୋଟେ ଓଡିଶା ଯାକ ଫେମସ ଆଗରୁ ସିନା ସମୟ ଥିଲା ଦେ ଭୁବେନେଶ୍ୱର କଟକ ସେମ ଏପଟ ଲୋକ ହିଁ ଖାଉଥିଲେ ଏବେ ଦହିବରା ସବୁ କୁଆଡେ ମାନେ ଖାଉଛନ୍ତି ସକାଳୁ ମୋର ସେମିତି କିଛି ନାହିଁ ଟିକେ ବାହା କୁ ଯାଇଥିଲି ତ ଏମିତି ଟିକେ ଇ
ହଁ ହଁ ହଁ ଆପଣଙ୍କର ସେପଟ କଣ ଖାଏ? ହଁ ରଜ ପାଳନ କଲୁ ସବୁ ପରିବାରରୁ ସବୁ ଥିଲେ ସାଙ୍ଗସାଥି ସବୁ ଆସିଥିଲେ ଦୋଳି କରିଥିଲୁ ଆଉ ପିଠା ପଣା ସବୁ କରିକି ଅଳତା ମାଖିକି ସେ ଗୋଟେ ରଜର ଅନ୍ୟ ପ୍ରକାର ଅନୁଭବ ହେଲା ଆଉ ହୁଁ ହୁଁ ହଁ।
ରାଜ୍ୟରେ ଆମର ସବୁଠୁ ପ୍ରସିଦ୍ଧ କଣ କହିଲେ ମିଠା ପିଠା ଏଗୁଡ଼ାକ। ମତେ ହଁ ମତେ କିନ୍ତୁ ଏସବୁ ଜିନିଷ ଟିକେ ଏତେ ଆସେନି। ହଁ ଝିଅ ମାନଙ୍କର ଏଇ ଟା ମୁଖ୍ୟ ଜିନିଷ ହେଲେ ମତେ ଟିକେ ପିଠା ପଣା ଜିନିଷ ମୋ ଦ୍ୱରା କାହିଁ ହୁଏନି ମୁଁ ବହୁତ୍ ଚେଷ୍ଟା କରିଛି ମୋ ମୋ ମୋ ଦ୍ଵାରା ଏଇ ଆରିସା ହଉ କିମ୍ବା କାକେରା ହଉ କିମ୍ବା ଏଇଆ ଚକୁଳି ପିଠା ବି ମୋ ହାତରେ ଟିକେ ହୁଏନି ମାନେ ମତେ ଟିକେ କହିଲେ କେମିତି କଣ ତାକୁ କଲେ ମୁଁ ଟିକେ ସହଜରେ ଶିଖିପାରିବି।
ରଜରେ ତ ପ୍ରଥମେ ଆପଣ ଦେଖିବାକୁ ଗଲେ ରଜରେ ପ୍ରଥମେ ପୋଡ ପିଠା ଟା ମେନ୍ କରନ୍ତି ହେଲା ନା ହଁ। ହଁ ହଁ ତାପରେ ଆପଣ ଚକୁଳି ପିଠା ବି କରନ୍ତି ହେଲା ଆମର ଚକୁଳି ପଠା କେମିତି କରିବେ ଆପଣ ବିରି ଆଣିଥିବେ ହେଲା ବିରି ଆପଣଙ୍କର ଘରେ କେତେ ଜଣ ଅଛନ୍ତି ସେଇ ହିସାବରେ ଦେଖିବେ ନହେଲେ ଗୋଟେ ଛୋଟ ଗିନା ଟେ ନେବେ ସେ ଗିନାରେ ବିରି ଗିନାଟେ ଆଉ ଆମର ଚାଉଳ ହେଲା ଅରୁଆ ଚାଉଳ ଅ ଅରୁଆ ଚାଉଳକୁ ଗୋଟେ ହଁ ହଁ ଅରୁଆ ଚାଉଳ ହୁଁ ନା ଅରୁଆ ଚାଉଳ ଉଷନା ଚାଉଳରେ ବି ଆପଣ କରିପାରିବେ ଯଦି ଖୁଦ ଭଳିଆ ଥିବ। ଉଷୁନା ଚାଉଳ ହେଲା ନା ହଁ ହଁ ହଁ ହଁ ସେଇଟାକୁ ଆପଣ ଗୋଟେ ରାତି ପୂର୍ବରୁ ଆପଣ ବତୁରେଇକି ରଖିଥିବେ। ହେଲା ବତୁରେଇକି ରଖ ରଖିଲା ପରକୁ ସ ଫାଷ୍ଟ ତା ଯଉ ପର ତା ପରଦିନ ଯୋଉ ସ ସକାଳେ ଆପଣ ରାତିରେ ହିଁ ରାତିରେ ହିଁ ଦିନ ତା ଆଡ଼କୁ ନହେଲେ ତ ମାନେ କଣ ଉଠୁ ଉଠୁ ତାକୁ ଭଲ କିନା ଆପଣ ଧୋଇଦେବେ ହେଲା ଉଠୁଉଠୁ ସେଇଟା ବତୁରୀ ଯାଇଥିବ ଟିକେ ତାକୁ ଭଲ କିନା ଆପଣ ହଁ ନରମ ଟିକେ ହେଇ ଆସୁଥିବ ତାକୁ ଭଲ କିନା ଧୋଇବେ ପ୍ରଥମେ ହେଲା ତାପରେ ଆ ଆଗ କାଳରେ କଣ କରାହଉଥିଲା ସେ ଗୋଟେ ଶିଳଟେ ଥିଲା ହେଲା ନା ଶିଳରେ ସେଟାକୁ ହଁ ଶଲ ଶିଳରେ ବାଟିପକ କରୁଛନ୍ତି କିନ୍ତୁ ଆଜିିକାଲି ଆଧୁନିକ ଯୁଗରେ ଆଉ ଶିଳରେ ବାଟୁ ନାହାନ୍ତି ବ୍ୟବହାର କରୁଛନ୍ତି ଗ୍ରାଇଣ୍ଡ ର ବ୍ୟବହାର କରୁଛନ୍ତି ହେଲା ତ ଆପଣ କଣ କରିବେ ଦିଇଟାକୁ ଅଲଗା ଅଲଗା ବି ଗ୍ରାଇଣ୍ଡ୍ କରିପାରିବେ ଦିଇଟାକୁ ମିଶେଇକି ବି ଗ୍ରାଇଣ୍ଡ୍
ମାନେ ବିରି ଆଉ ଚାଉଳ ନାଇଁ କି ଆଛା ଗ୍ରାଇଣ୍ଡିଙ୍ଗ୍ ଯେତେବେଳେ କରନ୍ତି ସେ ସେଥିରେ ଆଉ କଣ ମିଶା ହୁଏ କି?
ହଁ ଆପଣ ଲୁଣ ଟିକେ ମିଶେଇଦବେ ହେଲା ହଁ- ହଁ ଲୁଣ ଟି ହଁ ଲୁଣ ଟିକେ ମିଶେଇଦେବେ ନହେଲେ ଗ୍ରାଇଣ୍ଡିଙ୍ଗ୍ ପରେ ସେ ବେଟର୍ ରେ ବି ଆପଣ ମିଶେଇ ପାରିବେ ହେଲା ନା। ହଁ କିଛି ଜଣ କଣ କରନ୍ତି ଟିକେ ଇଏ ଆସିବା ପାଇଁ ଟିକେ ଟେଷ୍ଟ୍ ଆସିବା ପାଇଁ ଅ-ଟି ଇଏ ତାଙ୍କର ଭେରାଇଟିର ଅଦା ରସୁଣ ପେଷ୍ଟ୍ ଟିକେ ଜଷ୍ଟ୍ ହାଲ୍ କେଇକି ପକାନ୍ତି ଟେଷ୍ଟ୍ ଆସିବା ପାଇଁ ହେଲା ହଁ -ହଁ -ହଁ। ହଁ -ହଁ କିନ୍ତୁ କଣ ଆମର ଯେହେତୁ ସେମିତି ଏତେ ମସଲା କରାହଉନି ଆମର ପ୍ଲେନ୍ ହିଁ କରା ହଉଚି ହେଲା ନା ହୁଁ- ତ ଆପଣ ତାକୁ ଗ୍ରାଇଣ୍ଡ୍ କରିଦେବେ ଭଲ କି ନା। ବା- ମୁଁ ତାକୁ ଅଲଗା ଅଲଗା ଗ୍ରାଇଣ୍ଡ୍ କରେ ବିରି କୁ ଅଲଗା ଗ୍ରାଇଣ୍ଡ୍ କରେ ଚାଉଳକୁ ଅଲଗା ଗ୍ରାଇଣ୍ଡ୍ କରେ।
ଆଚ୍ଛା ଆଚ୍ଛା ଓ ସିଏ ବି ଗୋଟେ ଟାଇପ୍ ର ଠିକ୍ ଜିନିଷ ନାଇଁ କି କାଇଁ କହିଲେ ଦିଟା ଯାକ ଅଲଗା ଅଲଗା ଟାଇମ୍ ରେ ଗ୍ରାଇଣ୍ଡିଙ୍ଗ୍ ହଉଥିବ।
ହୁଁ- ହୁଁ -ହୁଁ ତାପରେ ଅଲଗା ଅଲଗା ଗ୍ରାଇଣ୍ଡ୍ କଲା ପରେ ଆପ୍ ଆପଣ ସେଇ ଯଉ ବେଟର୍ ଟା ହେବ ବ୍ୟାଟର୍ ଟା ହବ ସେଇ ଯଉ ସେ ଯଉ ଗ୍ରାଇଣ୍ଡିଙ୍ଗ୍ ହେଲା ପରେ ଜିନିଷ ଟାକୁ ବେଟର୍ କୁହନ୍ତି ସେଇଟା ଯଉ ହବ ତାକୁ ଆପଣ ଘଣ୍ଟାଟେ ଘୋଡେଇ କିନା ରଖିବେ ଗୋଟେ ବଡ ଅ- କଣ ତାକୁ କୁହନ୍ତି ଆମ ଆଡେ ତାକୁ ତସଲା କୁହନ୍ତି ବା ତାକୁ ପିନ୍ଛା କୁହନ୍ତି ହେଲା ହୁଁ- ହୁଁ। ସେଇଠି ଆପଣ ରଖିବେ ତାକୁ ଘଣ୍ଟାଟେ ତାକୁ ଢାଙ୍କୁଣି ସେ
ଓହୋ ମାନେ ଗ୍ରାଇଣ୍ଡିଙ୍ଗ୍ କରିକି ପୁଣି ଘଣ୍ଟାଟେ ଆମେ ତାକୁ ଘୋଡେଇକି ରଖ୍
ହଁ ଘୋଡେଇ ଦେବେ କାହିଁକି ନା ଟିକେ କଣ ନା ଫୁଲିଲେ ଭଲ। ହେଲା ଟିକେ ସେ ବେଟର୍ ଟା ବେଟର୍ ଟା ଗ୍ରାଇଣ୍ଡ୍ ହେଇକି ସେଟା ଟିକେ ଫୁଲିଲେ ଭଲ କେତେଜଣ ଆଜିକାଲି କଣ କରୁଚନ୍ତି ଇନୋ ଟିକେ ପକେଇ ଦଉଛନ୍ତି।
ଓ- ହୋ -ହୋ -ହୋ।
ଆଁ -ଇନୋ ପକେଇଲେ କଣ ଫୁଲିବ ତାପରେ ଟିକେ ସଫ୍ଟ୍ ହବ ଯଦି ଆପଣ ସାଙ୍ଗେ ସାଙ୍ଗେ କରିବେନି କି ସେଟା ସଫ୍ଟ୍ ହବନି ସେଥିପାଇଁ ଆପଣ ତାକୁ ଟିକେ ଢାଙ୍କୁଣୀରେ ତାକୁ ଘୋଡେଇକି ରଖିବାକୁ ପଡିବ ହେଲା ସାଙ୍ଗେ ସାଙ୍ଗେ କଲେ ସଫ୍ଟ୍ ଢାଙ୍କୁଣି ରେ ଘୁଡେଇବେ କେତେ ଜଣ ସେଟାକୁ ଟିକେ ଇନୋ କରିକି ଇନୋ ପକେଇ ଦଉଛନ୍ତି ହେଲା ହେଇଗଲା ହେଇଗଲା ଘଣ୍ଟାଟେ ପରେ କଣ କରିବେ ଆପଣ ଗୋଟେ ପ୍ୟାନ୍ ଟେ ନେବେ ଯାହାକୁ ଆପଣ କଉଠେ କଣ କହୁଛନ୍ତି ଆ- ପ୍ୟାନ୍ ବୁଝିପାରୁଚନ୍ତି? ହଁ- ତାୱା -ତାୱା ଆସନି ହେଲା ତାୱା ନେବେ ଖାଲି ତାୱାରେ ଭଲ କିନା ତେଲ ଦେଇଦେବେ ଟିକେ ହେଲା ତେଲ ଦେଇ ଦେଇକି ଆପଣ ଗୋଟେ ବେଲାଟେ ନେବେ ଚଟୁ ହେଲା ଚଟୁରେ ହଁ ଚଟୁରେ ଚଟୁଟ ସେବା ଟର ନେବେ ହେଲା ଯୋଉ ତାୱ ଯୋଉ ତେଲ ପକେଇଥିବେ ସର୍କୁଲ ମାନେ ଗୋଲ ଗୋଲ ଗୋଲ କରିକି ଫାଷ୍ଟରେ ଟିକେ ପକେଇବେ ହେଲା। ଦେଖନ୍ତୁ ଫାଷ୍ଟରେ ଫାଷ୍ଟରେ କଣ କରିବେ, ପୁରା ପକେଇବେ ଚଟୁରରେ ଯେତିକି ନେଇଛନ୍ତି ସେଟାକୁ ପକେଇବେ। ମୋଟା ପରସ୍ତ ଗୋଟେ ଥିବ ହେଲା, ତାକୁ ଧୀରେ ଧୀରେ ଧୀରେ ଧୀରେ ଚାରିଆଡକୁ କରିବେ।
ନାଇଁ କଣ ହଉଛି ଏଠି ଅସୁବିଧା ମୋର କଣ ହଉଛି କହିଲେ, ଯେତେବେଳେ ମୁଁ ଚାରିଆଡକୁ ନଉଛି ମୋର ସେ ଉଠି ଯାଉଛି ପୁରା।
ଉଁହୁଁ ତାକୁ ତେଲ ପକେଇଥିବେ ତାକୁ ଧୀରେ ହିଁ କରିବେ। ଆଉ କିଛି ଦରକାର ନାହିଁ ଆମର ପୁରା ପତଳା ହେବା ପାଇଁ ହେଲା ନା, ଘରେ ଆମେ ଖାଉ ଜୀବନ ମୋଟା ହେଲେ ବି ଚଳିବ। ସେଥିପାଇଁ ଏତେ ଜୋରରେ ବି ଚାରିଆଡେ ପ୍ରସାରିତ କରିବା କିଛି ଦର ନର୍ମାଲି ହି ତାକୁ ଟିକେ ଟିକେ ଟିକେ ଟିକେ ଟିକେ ଟିକେ କରିକି ଆଡେଇବେ ହେଲା। ଆଡେଇ ଦେଲ। ଆଡେଇଲା ପରେ ସେଟା ସିଝିବାର ବି ପ୍ରଣାଳୀ ଅଛି, କଣ କରିବ ଆପଣ ଗୋଟେ ଛୋଟ ଢାକୁଣିଟା ନେବେ। ହେଲା ଫ୍ଲେମ ଟିକେ ଲୋ କରିବେ, ଢାଙ୍କୁଣୀ ତା ଉପରେ ଗୋଡେଇବେ। ହେଲା ଚକୁଡି ଉପରେ ଢାଙ୍କୁଣୀ ଗୁଡେଇବେ, ତାୱ ଉପରେ ଢାଙ୍କୁଣୀ ଗୁଡେଇବେ। ଫଷ୍ଟା ଟିକେ ସିଝିବ ତାପରେ ଢାଙ୍କୁଣି କାଢିବେ, ତାପରେ ଚଟୁ ଗୋଟେ ନେବେ। ପୁଣି ଥରେ ଚକୁଳିକୁ ଉଲଟେଇବେ ତାପରେ ଆହୁରି ତା ଉପରେ ଢାଙ୍କୁଣୀ ପକେଇବେ। ବୁଝିପାରିଲେ ନା?
ଆଚ୍ଛା ଆଚ୍ଛା ହଁ ମାନେ ଦୀପଟ ସାଇଟି ସେମିତି କରାହୁଏ। ହଁ ଦୀପଟାକୁ ଓଲଟେଇକି ତାକୁ ସିଝେଇବାକୁ ପଡିବ ଢାଙ୍କୁଣୀ ଦେଇକି, ନେଇକି। ନା ମୁଁ ତ କରିନି କେବେ। ମୁଁ ମାନେ ଆପଣ ମତେ କହିଲେ ଯୋଉ ଜିନିଷ ଟା ମୁଁ ଷ୍ଟାର୍ଟିଂ ରୁ କେବେ ବିି ଜିନିଷ ଏତିକି ଶିଖିନି କି ଚେଷ୍ଟା ବି କେବେ କରିନି। କିନ୍ତୁ ଭାବୁଛି ଦିନେ ଚେଷ୍ଟା ନିହାତି କରିଛି, କରିବି କରିବି ଦିନେ ଚେ ଚେ କରିବି। ନାଇଁ ମୋର ମୋ ହାତରେ କଣ କହିଲେ। ହଁ ଚକୁଳି ପିଠା ବୋଲି ନୁହଁ, ମୋ ହା ରେ ନା ଏ ଆରିସା କାକେରା ପିଠା ବି ଏତେ ହୁଏନି। ଟିକେ ଟିକେ କଣ କହିଲେ କେ କେକ୍ ଏଗୁଡାକ ଜାଣିଛି। ଆଉ ପୋଡ ବି ପିଠା ବି ହଁ ଟିକେ ଟିକେ ଜାଣିଛି କାହିଁ କହିଲ ପୋଡ ପିଠାରେ ବେଶୀ କିଛି କରିବାକୁ କଷ୍ଟ ପଡେନି।
ସେ ସେମ୍ ପ୍ରୋସିଜର୍ ଆପଣ ହଁ ଆପଣ ଗ୍ରାଇଣ୍ଡ କଲେ ପତରେ ରଖିଲେ, ଗ୍ରାଇଣ୍ଡ କଲେ ତାପରେ ତାହିରେ ଗୁଡ ଟିକେ ପକେଇବେ।
ହଁ ପୋଡ ପିଠାରେ ମୁଖ୍ୟତଃ ଗୁଡ ପଡେ ନାଇଁ କି। ହଁ କାଜୁ କିସମିସ ଟିକେ, ହଁ ଟେଷ୍ଟ ଲାଗନି ଆଉ ନା ତାର ତାକୁ ସୁନ୍ଦର ବି ଦେଖାଯାଏନି। ଗୁଡ ପଡିଲେ ହିଁ ତାର ସୁନ୍ଦର ଟା ଆସେ। ହଁ।
ଫୋନ୍ ନା ଆମେ ଆମେ ଗାଁର ଲୋକ, ଆମେ ଏତେ ଓଭନ ଫୋଭନ୍ ୟୁଜ୍ କରୁନ। ଆମେ ଏମିତି ହେଲା ବଡ କରେଇ ଟା ନେବୁ କରେଇରେ ପାଣି ଟିକେ ପକେଇବୁ, ହେଲା। ତାପରେ ଗୋଟେ ଗିନାଟେ ନବୁ। ସେ ଗିନାରେ ଆମେ ସେ ବ୍ୟାଟର୍ଟା ପକାଇବୁ, ଗୁଡ଼ ପକାଇବୁ। କାଜୁ କିସମିସ୍ ପକେଇକି ସେ ଗିନାରେ ସିଝେଇବୁ ଆମେ।
ହୁଁ ହୁଁ ହୁଁ ହୁଁ, ନାଇଁ ସେଇଟା ହିଁ ସେମିତି ହିଁ ଭଲ। ହଁ ପ୍ରେସର କୁକର ରେ ବି ହଉଛି। ମୁଁ ବି ଦେଖିଛି ପ୍ରେସର କୁକର ରେ ବି ବହୁତ କରୁଛନ୍ତି। କିନ୍ତୁ କଢେଇରେ କଲେ ନା ସୁବିଧା ସେ ଯୋଉ ଲୁଣ ଦେଇକି କରୁନାହନ୍ତି ଗୋଟେ ଷ୍ଟାଣ୍ଡଟା ଦେଇଦେବେ ଲୁଣ ଦେଇକି ଯୋଉ ଯେମ୍ତି ଆମେ କେକ୍ ଯେମ୍ତି କରୁ ସେମ୍ତି କଲେ ବି ସେ ହେଇପାରିବ।
ହଁ-ହଁ ତାକୁ ତ ହିଟ୍ ଦରକାର୍ ଆରାମ୍ ସେ ସ୍ଲୋ ହିଟ୍ ଦରକାର୍। ସ୍ଲୋ ହିଟ୍ ରେ ସିଏ ଫୁଲିବ ଆଉ।
ହଁ ପଣସରେ କେବେ ପିଠା ବନେଇଛନ୍ତି?
ମୁଁ ମ୍ୟାଡ଼ାମ ଆକ୍ଚୁଲି ମାନେ ପଣସ ପିଠାଟା ମତେ ବହୁତ୍ ଇ ଛା କିନ୍ତୁ ମୁଁ ନିଜେ କେବେ ବନେଇନି ମୋ ମା ହିଁ ବନେଇକି ଦିଅନ୍ତି।
ସେଇ ସମାନ ମାନେ ପ୍ରସ୍ତୁତି ପ୍ରଣାଳୀ ସବୁ ଜିନିଷ ସମାନ ହିଁ ଥାଏ କିନ୍ତୁ ପଣସ ପିଠାରେ କଣ ହଉଚି କହିଲେ ପଣସ ଟା ଅଧିକ ଲାଗେ ପଣ ପାଚିଲା ପଣିସ ପଣ ସବୁ ତାକୁ ଗ୍ରାଇଡିଙ୍ଗ କରିକି ତାର ଯୋଉ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ତ ସେ ଚିକଣ ହେଇଯାଏ ପୁରା ସେଥିରେ ଆପଣ କଣ କରନ୍ତି ମାନେ ମୁଁ ଶୁଣୁଛି ଆମର ଆମ ଘରେ ଯୋଉ ବନା ହୁଏ ସେଥିରେ କେବଳ ଯୋଉ ଚାଉଳର ଚୁନା ଆସେ ସେଇଟା ଆଉ ଗୁଡ ନେଇକି କରନ୍ତି, ହଁ ଚାଉଳ ଚୁନା କିନ୍ତୁ କିଏ-କିଏ କଣ କରନ୍ତି କହିଲେ ନା-ନା-ନା-ନା ବେସନ ନୁହଁ କିଏ-କିଏ ସେଥିରେ ସୁଜି ବି ଟିକେ ଦିଅନ୍ତି।
ହୁଁ କହିଲି
ହଁ ଆଉ ଅଟା ହଁ ଅଟା ବି ହଁ। ମାନେ ଦେଖନ୍ତୁ ଏ ଯୋଉ ପାଚିଲା ପଣସ ସେଟାକୁ ଆପଣ କଣ କରିବେ ମୁଞ୍ଜି ଭିତର କାଢ଼ି ଦେଲା ପରେ ତାକୁ ଉ ସଫା କରିଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ ତାର ଯୋଉ ପେଷ୍ଟ ଟା ବାହାରିଲା ପେଷ୍ଟେ ଆପଣ ଚାଉଳ ଚୁନା କିଛି ସୁଜି ଟିକେ ଅଟା ଆଉ ଯଦି ମି ମିଠା ପଣସ ଅଛି ତ ଆମର ଗୁଡ଼ କି ଚିନି ର ଆବଶ୍ୟକତା ପଡ଼ିବନି। ଆଉ ଯଦି ନାହିଁ ତାହେଲେ ଟିକେ ଗୁଡ଼ କି ଚିନି ଟିକେ ଦେଇଦେବେ, ଆଉ ତାକୁ
କେବର୍ ଆସିବ ଆଉ ନେଇକି
ହଁ-ହଁ-ହଁ ଆଉ ଟିକେ ମିଠା ବି ରହିବ ଯେହେତୁ ଆମର ପିଠା ଜିନିଷ ଟା ଟିକେ ମିଠା ହବା କଥା।
ହୁଁ-ହୁଁ-ହୁଁ।
କି ତାକୁ ତ ସେ ନର୍ମାଲ ଯେମ୍ତି ଆମର ପତ୍ର ଦେଇକି ତେଲ ଟିକେ ସେଥିରେ ଲଗେଇକି ଯେମିତି ଆମର ପୋଡ଼ ପିଠା କରାହୁଏ, ହଁ-ହଁ ପତ୍ର ଦେବେ କଞ୍ଚା ପତ୍ର ଦେଲେ ତାର ଯୋଉ କଞ୍ଚା ପତ୍ରର ଯୋଉ ବାସ୍ନାଟା ଆସେ ସେଇଟା ବହୁତ୍ ଭଲ ଲାଗେ, ତ ସେଟାକୁ ଦେଇକି ଯେମି ତି ଲୁଣ ଦେଇକି କରାହୁଏ ଆପଣ ସେମ୍ତି ବି କରିପାରିବେ, ଆଉ ତା ଛଡ଼ା ବି କଣ ହଉଚି କହିଲେ ଏଇଟା ହେଲା ଆମର ପିଠା ଆଉ ଗୋଟେ ପଣସର ବରା ବି ହୁଏ ପଣସର ସେଇ ସମାନ ଜିନିଷ ଲାଗେ କେବଳ ତାକୁ ଯେମ୍ତି ପ ପକୁଡ଼ି ଛଣା ହୁଏ ସେମ୍ତି ତାକୁ କରାହୁଏ ସେଟାକୁ ବରା ବୋଲି କୁହାଯାଏ।
ଆଉ ସେଇଟା କନ୍ଧମାଳରେ ବହୁତ୍ ପ୍ରସିଦ୍ଧ ମାନେ ଘରେ-ଘରେ ପଣସ ଆଉ।
ଏବେ ଆପଣ ଟ୍ରାଏ କରନ୍ତୁ ଭଲ ଲାଗିବ।
କରିବି ଆଉ ଏବେ ତ ପଣସର ସିଜନ୍ ଚାଲିଚି ତ ଏବେ ପଣସ ରହିବ ଏବେ ହିଁ ବରାଟା ଖାଆନ୍ତି ଆଉ ଖୁସି ଲାଗିଲା ମ୍ୟାଡ଼ମ୍। ଆଉ ମୁଁ ଜାଣିଲି ଆପଣଙ୍କଠୁ କିଛି ଆପଣ ଜାଣିଲେ ମୋ ଠୁ କିଛି, ହଁ-ହଁ। ହଉ-ହଉ ଧନ୍ୟବାଦ ହଉ ମ୍ୟାଡ଼ମ୍ ରଖିଲି ହଁ।
ହଁ-ହଁ ଠିକ୍ ଅଛି।